ହ୍ୟାଲୋ
ହଁ ଶୁଭ ସଖାଳ,
ହଁ ହ୍ୟାଲୋ ଏ ଶୁଭ ସକାଳ,
ହ ହ ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ହଁ ଭଲ ଅଛେ ଆଉ କଣ ଖାଇଲେଣି?
ହଁ ଖାଇଲିଣି ଘରେ ଇଟିଲି କରିଥିଲେ ତ ଖାଇଦେଲି ତ।
ହଁ ହଁ, ଖାଲି ଇଡଲି ନା ବରା ବି ଖାଇଛ ମୁଁ ବି ଖାଇ ପିଇକି ବସିଚି ଆଉ।
ଆଚ୍ଛା ଆଚ୍ଛା।
ହୁଁ ମୁଁ ବି ସେ ବରା ଇଡଲି ଖାଇକି ଅଛି।
ଆହା ଆଉ ଆପଣଙ୍କ ସିଆଡେ ପାଣିପାଗ କେମିତି ଅଛି?
ହଁ ଏପଟେ ଖେ ପାଣିପାଗ ଖରା ପକଉଛି। ଖରାପାଗ କରିଛି ଆଉ। ସେପଟେ
ପୃଥିବୀ ତ ହେଲାଣି ପାଞ୍ଚ ଛଅ ଦିନ ହେଲାଣି ଗା ଖରା ହଉଛି ଅସହ୍ୟ ଗରମ ହଉଛି। ବର୍ଷା ପାଗ ହା ହାସିନି ଏବେ ଯାଏଁ ବର୍ଷା ବର୍ଷା କିଛି ନାହିଁ।
ହଁ ହଁ।
ନା ଆଉ ପାଆ ସବୁ ଭଲ ଅଛନ୍ତି ସବୁ?
ହଁ ସମୁଁ ସବୁ ଭଲ ଅଛନ୍ତି।
ହା
କୁଆଡ଼େ ଯାଇ ନାହାନ୍ତି?
ନା ନାଇଁ ଖରା ତ ଯେମିତି ହଉଛି ଆଉ ବୁଲାବୁଲି ଆଉ କଣ ହବ। ସନ୍ଧ୍ୟାବେଳେ ଟିକେ ଖାଲି ବୁଲା ବୁଲି ହଉଛି ସକାଳେ ସନ୍ଧ୍ୟା ବେଳେ ଖରା ହଉଛି ଯେ ଇଛା ଲାଗୁନି ବାହାରକୁ ଯିବା ପାଇଁ। ହା
ଆଉ କିଛି କଣ ଆଗ ଆଗକୁ ରଥଯାତ୍ରା ହଉଛି କେମିତି କଣ ଆପଣ କୁଆଡେ ଯିବା ପାଇଁ ପୁରୀ ଫୁରି ଯିବା ପାଇଁ ଯୋଜନା କରୁଛ
ହଁ ପୁରୀ ପାଇଁ ଏଥର ତ ମାନେ ପୁରା ପରିବାର ଭାବିଚୁ ଯିବୁ ବୋଲି। ଆ ସୁନା ବେଶ ଦେଖିବା ପାଇଁ ଯିବୁ ବୋଲି ସମସ୍ତେ ଭାବି ଦେଖାଯାଉ ସେଠାରେ କଣ ହଉଛି ଆଉ ବହୁତ ଭିଡ ଯିବ ମାନେ ଲୋକ ବି ପ୍ରବଳ ଆସୁଥିବେ।
ହଁ ପୁରୀରେ ସବୁବେଳେ ଭିଡ ହିଁ ରୁହେ ରଥଯାତ୍ରା ଟାଇମ ରେ।
ହଁ ହ ରଥଯାତ୍ରା ବି ସୁନାବେଶ ବି ଦେଖିବାକୁ ମାନେ ସ୍ୱତନ୍ତ୍ର ଯିବୁ ବୋଲି ଭାବି ଥିଲୁ। ଭାବିଛୁ ଯିବୁ ବୋଲି ଏ ଦେଖାଯାଉ ସେତା ଯଦି ହେଁ ଲ ପୁଅ ତ ବହୁତ ହେବେ ଦେଖିବା ରାତିରେ ଗଲେ ହବ କି ସକାଳେ ଗଲେ ହେବ ସେଇଟା ଟିକେ କଥାବାର୍ତ୍ତା ହେଇ ଯିବୁ ଆଉ।
ହଁ ହଁ ହଁ। ମାନେ ଗୋଟେ ଦିନ ପୂର୍ବରୁ ଯିବେ ନହେଲେ ଆଉ ଗୋଟେ ଦିନ ପୂର୍ବରୁ ଯାଇକି
ହଁ ଗୋଟେ ଦିନ ପୂର୍ବରୁ ତ ଯାଇକି ହବ ନହଲେ ସେଦିନ ଗଲେ ତ ପୁରା ମାନେ ଗାଡି ଗାଡି ରଖିବା ପାଇଁ ବି ଜାଗା ନାଇଁ କି ବହୁତ ଦୂର ଗାଡି ରଖିବାକୁ ପଡିବ।
ଆଗରୁ ଯୋଜନା କରିବାକୁ ପଡିବ ଆଉ।
ହଁ ହଁ ହଁ।
ସେଠି ତ ଭିଡ ଯେମିତି ତ ରଥ ଟାଣିବା ପାଇଁ ବି
ନା ନା ନା ନା ଏ ତୁ ଦୌଡ଼ି ଧରି ଧରିବା ବି ତ ଭାଗ୍ୟ ଥିଲେ ସେ ଦୌଡ଼ି ଟା ଧରି ପାରିବା ନହେଲେ ନାହିଁ। ଲୋକ ତ ପ୍ରବଳ।
ହୁଁ ହୁଁ। ତା ମାନେ ଜଗନ୍ନାଥ ପ୍ରଭୁଙ୍କର ସେମିତି ଭେଷ ନିଅନ୍ତି ନାଇଁ କି?
ଓ ହଁ ଓହୋ।
ମାନେ ଗୋଟେ ସବୁଦିନ ଗୋଟେ ଗୋଟେ ଭେଷ ନାଇ।
ହଁ ଅଲଗା ଅଲଗା ଦିନ ଅଲଗା ଅଲଗା ବେଶ
ହଁ ହଁ।
ଆଉ ଆପଣ ଏଥର ର ଆସିବେ? ମାନେ ପୁରୀ ଯିବେ ନା କଣ କେମିତି?
ଆମେ ବି ସାଙ୍ଗମାନେ ମିଶି ଯୋଜନା କରିବୁ ବୋଲି ଭାବିଛୁ କରିନୁ ଏ ଯାଏ। ଏ
ଯାଇକି ଦର୍ଶନ କରିକି ସମୁଦ୍ର ବି ଟିକେ ବୁଲିକି ଆସିବୁ ଏକାଥରେ ବୋଲି ସେମିତି ଯୋଜନା କରିଚୁ।
ହୁଁ ହଁ ଏକା ସବୁ ପରିବେଶ ଏଇ ପାଖାପାଖି ଅଞ୍ଚଳ ସବୁ ଦେଖି
ହଁ ସେ ସ୍ୱର୍ଗଦ୍ୱାର ସେଠେ
ହୁଁ କୋଣାର୍କ ବି ସେଇଠି ଅଛି କୋଣାର୍କ ବି ଦେଖିଦେବେ ସେ ପାଖାପାଖି ଭଲ ଭଲ ଜାଗା ଟା ଦେଖିଥିବେ ଥରେ ଆସିକି ଆଉ।
ହଁ ମାନେ ଗୋଟେ ଥର ଯାଉଚୁ ତ ସବୁ ହିଁ ଦେଖିକି ପଳେଇଆସିବା କ ଆଉ କେବେ ଯାଇ ହବ ନହବ ସେଟା କହିହବନି।
ଜଗାର ଡୋରି ବାନ୍ଧିଲେ ହି ଯାଇ ହବ ନହେଲେ ନାହିଁ ଆଉ।
ହଁ। ସେମିତି ଡୋରି ଲାଗିଲେ ହିଁ ଯାଇପାରିବ ବୋଲି ସମସ୍ତେ କୁହନ୍ତି।
ପାଖରେ ତ ହୁଏ ଆଉ ପାଖରେ ଥିଲେ ଆପଣ ମୁଁ ବି ବହୁତ ଥର ଯାଇଛି ଏମିତି ପୁରୀ। ଆ ଯିବି ଯିବି ବୋଲି ମନ୍ଦିର ଭିତରକୁ ଯାଇପାରୁନା ପୁରୀରୁ ବାହାରୁ ଆ ବୁଲି ଇ ସମୁଦ୍ର କୂଳ ଆଡେ ବୁଲିକି ପଳେଇ ଆସୁଛୁ ଟାଇମ ବି ହଉନାଇ। ବର୍ତ୍ତମାନ ଯାଇ ବି ହଉନାହିଁ ଭିତରକୁ। ଆଉ ଯେତେବେଳେ ତା ଜଗାର ଇଚ୍ଛା ହବ ସେତେବେଳେ ସେ ଡାକୁଛି ଆଉ।
ହଁ ହଁ।
ଭଲ ଆଉ
କଣ କର ଆଉ ଆପଣଙ୍କ ସେଇଆଡେ ବର୍ଷା ଫର୍ଷା ହେଲାଣି ନା ହେଇନାହିଁ।
ନା କାଲି କାଲି ହଉଥିଲା ଟି ଟିକେ ଟିକେ ଝିପ ଝିପ୍ ବର୍ଷା ହଉଥିଲା ତ ଆଜି ଆଜି ବର୍ଷା ପାଗ ସେମିତି କିଛି କରିନି।
ବର୍ଷା ହେବା କଥା କିନ୍ତୁ ବର୍ଷା ଋତୁ ତ ଆସିଲାଣି ନା।
ହଁ
କେମିତି ହବ ତ ବର୍ଷା ହବନି ଆଉ ଆରମ୍ଭ ହଉଛି ଏବେ ଆଉ। ସେପଟେ ଆପଣ କଣ ଚାଷ ବାସ କଲେଣି ନା
ହଁ ନାଇଁ ଏପଟେ ତ ମାନେ ଜଗିକି ଅଛନ୍ତି ବର୍ଷାକୁ ହିଁ ଜ ବି ଅଛନ୍ତି ବର୍ଷା ହେଲେ ହିଁ ଯାହା କରିବେ। ବର୍ଷା ତ ମେନ୍ ସ୍ରୋତ ନା। ସେଟା ପାଇଁ ତାଙ୍କୁ ଜଗିକି ଅଛନ୍ତି ତାପରେ ଆ ଚାଷ ବାସ କରିକିରି ଆ ମାନେ ଜମି ଫମି ସବୁ ଅ ତିଆରି ହେଇକି ବସିଛନ୍ତି କୃଷକ ମାନେ ଆଉ।
ହଁ।
ଆଉ ଆପଣଙ୍କର ମାନେ ସେ ଅଞ୍ଚଳରେ ମାନେ ଏ ଯୋଉ ପାଣି ବର୍ଷା ପାଣି ହଉ ଯେ ତାକୁ କେମିତି ପ୍ରକାର କଣ ବ୍ୟବହାର କରୁଛନ୍ତି ନା ସେମିତି କିଛି
ନା ସେମିତି କିଛି ଆମ ଏରିଆରେ ସେମିତି କିଛି ବ୍ୟବହାର ହୁଏନି ଯାହା ଆସିବ ନଦୀ ନାଳରେ ହେଉଛି ଆଉ। କି ଜମି ଉପରେ ପଡିକି ତାକୁ ସନ୍ଦେ ସନ୍ଦେ ହେଇଯାଉଛି ତାପରେ ଚାଷ କରିବା ପାଇଁ ସୁବିଧା ହଉଛି ଜାହାରି ଫଳରେ ଆ
ଆଁ ହଁ ହଁ ହଁ ବର୍ଷା ପାଣି ବି ମାନେ ଗୋଟେ ଟାଇପ ର ଶୁଧ ପାଣି ତାକୁ ବି ବ୍ୟବହାର କଲେ
ହଁ ଡ୍ୟାମ ବି ଫୁଲ ହେଇଯାଉଛି ତ ସେଥିରୁ ପାଣି ଆମେ ବିଲକୁ ମୋଡେଇଥାଉ।
ଆଜ୍ଞା।
ହୁଁ।
ହଁ ସେଇଟା ବି ଭଲ ମାନେ ଗୋଟେ ଆମେ ଘରେ ବି ଆମେ ମାନେ ଆମର ଏମିତିରେ ବି ମାନେ ଯୋଉ ଜଳସ୍ତର ଟା ବହୁତ ତଳକୁ ପଳେଇଲାଣି। ଉହୁଁ ଆଃ ଯ ବର୍ଷା ଫର୍ଷା ହୋଉଛି ବି ଆମେ ଘରେ ବି ଯାହା ମାନେ ଘର ଛାତ ଉପରେ ଯାହା ପଡୁଛି ତାକୁ ବି ଗୋଟା ମାନେ ଉଁ ଖାଲ ଫାଲ ଖୋଳିକି ସେଥିରେ ବି ଛାଡିଲେ ମାଟି ଟା ମାଟି ଭିତରକୁ ଗଲେ ବି ତାର ବିଟା ଲେବଲ ଟା ଉପରକୁ ଆସିପାରେ। ସେମିତି ବି କଲେ ମାନେ ସବୁ ଘରେ ବି କଲେ ସେମିତି କଲେ ଭୁ ଆ ଆଜ୍ଞା।
ହଁ ତାକୁ ବି ଆମେ ଇଏ କରିକି ବ୍ୟବହାର କରିପାରିବା।
ହଁ ବ୍ୟବହାର କରିବା ତାକୁ ବିଷୁଦ୍ଧ ହୋଇ କରିକି ବ୍ୟବହାର କରିବା ସେମିତି ବି କିଛି ଅ ଖରାପ ଜଳ ବି ନୁହେଁ ବର୍ଷା ପାଣି ଭଲ ତାକୁ ଟିକେ ଆଉ ଟିକେ ମାନେ ପିଇବା ଯୋଗ୍ୟ କରିକି ବ୍ୟବହାର କଲେ ହବ।
ହଁ।
ସେଇଟା କରିବା କଥା ସବୁ ଘରେ କଲେ ବି ମାନେ ଆମର କଣ ଏବେ ଵେବସ୍ତା ବହୁତ ତଳ ପଳଉଛି ଯେମିତି ପ୍ରକାର ଖରା ହୋଉଛି ଆଉ ହେଁ ହେଁ ପୁରା ପୋଖରୀ ନାଳ ନଦୀ ନାଳ ସବୁ ଶୁଖି ଯାଉଛି।
ହୁଁ ହୁଁ ହୁଁ।
ସେଥିପାଇଁ ମାନେ ଏଟା ପାଣି ବି ତଳକୁ ପଳାଉଛି ସେ ଏମିତି କଲେ ବି ଗୋଟେ ଉପାୟ ଅଛି ପାଣି ଟା ଜଳସ୍ତର ଟା ଉପରକୁ ଆଣିବା ପାଇଁ
ହୁଁ।
କାହିଁକି ନଦୀ ନାଳରେ ଯେତିକି ମାନେ ପୂର୍ଣ ହବା କଥା ହଉଛି ଆଉ ବାକି ଜ ରା ସବୁ ମାନେ ବ୍ୟବହାର ଯୋଗ୍ୟ ନାହିଁ।
ନାହିଁ ହଁ ଅଯଥା କହୁଛି
ହଁ ତାକୁ ଆମେ ବ୍ୟବହାର ଯଦି କରିପାରିବା ତ ସେଇଟା ଭଲ ପରେ ନେଇ ପାରିବ ପରେ ଫୁଣି ତୋ ଅସୁବିଧାରେ
ଆଉ ଏବେ ଧାନ ଚାଷ ଚାଲିଛି ଆପଣଙ୍କର ହଁ ଜାଡୁରୁ
ହଁ ଆମ ଅଞ୍ଚଳ ତ ଧାନ ଫାନ ମାନେ ଜମି ଫମି ସବୁ ଇଏ ହେଇଯାଇଛି ଖାଲି ଜଗିଛନ୍ତି ବର୍ଷା ପାଇଁ ଆମର ଏତେ ଜଳସେଚନ ବ୍ୟବସ୍ଥା ନାହିଁ ତ ପୋଖରୀ ପୋଖରୀ ବି କମ୍ ଅଛି।
ଅ ହଁ ଯାହା ବର୍ଷା ଆସିବ ସେଥିରୁ ହିଁ ଚାଷ ହବ ତାହାଲେ?
ହଁ ପ୍ରାୟତଃ ସେତେଷ ହୁଏ ପୋଖରୀ ପୋଖରୀ କମ୍ ଅଛି ଆଉ ଉଁ ସେ ଏତେ ଭଲ ବ୍ୟବସ୍ଥା ନାହିଁ ଆଉ।
ହଁ ହଁ।
ସେଥିପାଇଁ ବର୍ଷା କୁ ହିଁ ସବୁ ଜଗେଇକି ଅଛନ୍ତି। ହ
ହଁ ଏଥର ବର୍ଷା ତ ଆରମ୍ଭ ହୋଉଛି ଆଉ କିଛି ଦିନ ଜଗିଲେ ହୁଏତ ବର୍ଷା ହେଇପାରେ।
ହଁ ମୌସୁମୀ ତ ଆସିଲାଣି କହୁଛନ୍ତି କାହିଁ ଏବେ ଯାଇଏ ତ ଆମ ଆଡେ ଦେଖା ଦର୍ଶନ ନାହିଁ।
ହୁଁ ନା କାଲି ଏପଟେ ଟିକେ ଟିକେ ହୋଉଥିଲା କିନ୍ତୁ ଆଜି ଆଉ ଟୋଟାଲି ବର୍ଷା ମାନେ ଆଉ ଆଗକୁ କେବେ ଆସିବ କେଜାଣି ହଁ। ସନ୍ଧ୍ୟାବେଳେ ଟିକେ ଟିକେ ହୋଉଥିଲା।
ରାତିରେ ପୁଣି ଆଉଥରେ ଗରମ ଗରମ ଲାଗିଲା ଲା ହଉ ଆ ଏବେ ଯାଇ ଆହୁରି ବର୍ଷା କିଛି ହେଇନି ମେଘୁଆ କରିଚି କିନ୍ତୁ ତଥାପି ଗରମ ଲାଗୁଚି ଆଉ।
ହଁ ଏଠି ବି ପୁରା ମାନେ ପୂର୍ବ ଚାରି ପାଞ୍ଚ ଦିନ ହେଲାଣି ବୋହୁତ ମାନେ ଆଉ ଖରା ହଉଚି ବର୍ଷାର କିଛି ଇଏ ନାହିଁ ଆସିବି ନାହିଁ। ମଝିରେ ହେଇଥିଲା ଯେ ମାନେ ଖରା ମେଘ ହୋଉଚି କିନ୍ତୁ ବର୍ଷା ବର୍ଷା ଏତେ ଆଉ ଆସୁନି କିଛି।
ହଉ ଆପଣଙ୍କ ସହିତ କଥା ହେଇକି ବୋହୁତ ଖୁସି ଲାଗିଲା। ଧନ୍ୟବାଦ ହଁ।